ହ୍ୟାଲୋ ହଁ ଜୟ ସୀୟା ରାମ।
ହଁ ଜୟ ଶ୍ରୀରାମ ଭାଇ କେମିତି ଅଛନ୍ତି ଆପଣ?
ହଁ ଭଲରେ ଅଛି ଏମିତି ଚାଲିଛି, ଆଉ ଆପଣ ଆଉ କେମିତି ଅଛନ୍ତି?
ହଁ ମୁଁ ବି ଭଲ ଅଛି ଭଗବାନଙ୍କ ଦୟାରୁ ଠିକ୍ ଠାକ୍ ଅଛି ଆଉ।
ଆଚ୍ଛା ଆଚ୍ଛା ହଁ ଭଲ ଭଲ ଆଉ ମୁଁ ଶୁଣିଥିଲି କୁଆଡେ କଣ ବୁଲିବାକୁ ଯାଉଛନ୍ତି?
ହଁ ବୁଲାବୁଲି କରିବାର ଅଛି ଆମେ ଭାବୁଛୁ କୁଆଡେ ଯିବା ବି ସେମିତି କିଛି ପ୍ଲାନିଂ ହେଇନାହିଁ କିନ୍ତୁ ଭାବୁଚୁ କୁଆଡେ ଗୋଟେ ବଡ ଜାଗା ବୁଲାବୁଲି କରିବା ପାଇଁ ଯିବେ ଆପଣ କହୁନାହାନ୍ତି କୋଉଠି ଗଲେ ଭଲ ହବ ବୋଲି।
ଆଚ୍ଛା ଆଚ୍ଛା ମୁଁ ଭାବୁଛି ଏବେ ତ ପାଗଟା ଟିକେ ବି ଭଲ ଅଛି। ଆଉ ଯେହେତୁ ବର୍ଷା ବର୍ଷୀ ପାଗ। ଭାବୁଛି ଟିକେ ଆମେ ଦକ୍ଷିଣ ଭାରତ ଆଡେ ବୁଲିବା ବୋଲି କହୁଛନ୍ତି କଣ କହୁଛନ୍ତି?
ହଁ ନିହାତି ନିଶ୍ଚିତ ବହୁତ ବଢିଆ କଥା ଭାବିଛନ୍ତି ଆପଣ ଆପଣ ଯଦି କହୁଛନ୍ତି ସେଠି ବୁଲିବା ପାଇଁ ଯିବା ବୋଲି ତାହେଲେ ସମସ୍ତେ ସମସ୍ତେ ଯିବା ଆଉ।
ହଁ ହଁ ସେଠି ଆମର ଆପଣ ଜାଣିଥିବେ କେରଳ ପୁଣି ଆମର କନ୍ୟାକୁମାରୀ ରାମେଶ୍ଵରମ ଭଗବାନ। ତିରୁପତି ଏମିତି ଟିକେ। କୋଉଟା କୋଉଟା ବୁଲିବା ବୋଲି ଭାବୁଛି ଆଉ ସମସ୍ତେ ମିଶିକି କୋଉଟା କଣ ବୁଲିବା ଆଉ।
ହଁ ହଉ ତାହେଲେ ତମେ ଯଦି କହୁଛ ଯିବା ବୋଲି ତାହେଲେ ଯିବା ଆଉ।
ହଁ ତ କୋଉଟା କଣ ଯିବା ବୋଲି ଆପଣ କହୁଛନ୍ତି କୁହନ୍ତୁ ଟିକେ?
ହଁ ଆପଣ ଯୋଉ ଯୋଉ ଜାଗା କହିଲେ ତିରୁପତି ହେରା ସେ ସେଟା ଗଲେ କଣ ଭଲ ହବ ଆପଣ କହୁନାହାନ୍ତି କୋଉଟା ଗଲେ ଭଲ ହବ ମୋର ତ ଦେଖନ୍ତୁ ଏତେ ଦୂର ଦୂର ଯିବା ପାଇଁ ମାନେ ଯିବାର ମୁଁ କେବେ ଯାଇନାହିଁ, ଆଉ ମତେ ତା ବିଷୟରେ ଏତେ ଅଭିଜ୍ଞତା ନାହିଁ, ଆପଣ କହୁନାହାନ୍ତି କୋଉଟା ଭଲ ହବ?
ଆଚ୍ଛା ଆଚ୍ଛା ତ ମୁଁ ଭାବୁଛି। ଆମେ ପ୍ରଥମେ ଆମର ସୀମାଞ୍ଚଳ ଅଛି ଆପଣ ଜାଣିଛନ୍ତି। ସେଇଟା ଗୋଟେ ଯିବା। ତାପରେ ହଁ ତାପରେ ମୁଁ ଭାବୁ ଚି ଆମର ତିରୁପତି ଟା ଟିକେ ବୁଲି କୁ ଯିବା, ବାଲାଜୀ ମନ୍ଦିର ଅଛି ଆଉ ବହୁତ ଭିଡ ହଉ ହଉଛି ସେଇଠି। ବଢିଆ ଜାଗା ସେଟା ଟିକେ ବୁଲିବା।
ଆଜ୍ଞା ଆଜ୍ଞା ହଉ। ଆଜ୍ଞା ଆଉ ଆମେ କେତେ ଜଣ ଯିବା କାଲି ଆପଣ ଆଉ ମୁଁ ନା ଆହୁରି ଆମ ସହିତ କିଛି ଲୋକମାନୋନ ଯାଉଛନ୍ତି?
ଆ ନାଇଁ ଆମେ। ଭାବୁଛି ଆମେ ପୁରା ସାଙ୍ଗସାଥି ହେଇକି ମିଳିମିଶି ଯିବା ଆଉ ତାହେଲେ ବହୁତ ମଜା ଲାଗିବ। ଆମେ ଦୁଇ ଜଣ ଗଲେ ଟିକେ କମ ମଜା ଲାଗିବ ମୁଁ ଭାବୁଛି। ତ ସାଙ୍ଗସାଥି ହେଇ ମିଳିମିଶି ଯିବା ଭାବୁଛି କଣ କହୁଛନ୍ତି।
ହଁ ହଁ ନିଶ୍ଚିତ ଆପଣ ଯଦି କହୁଛନ୍ତି ସାଙ୍ଗସାଥି ମାନଙ୍କ ସହିତ ବୁଲାବୁଲି କରିବା ପାଇଁ ଯିବୁ ଆପଣଙ୍କ ସାଙ୍ଗସାଥି ମାନେ ଯଦି ଚାହୁଁଛନ୍ତି ଆମ ସହ ଯିବା ପାଇଁ ତାହେଲେ ଆମେ ନିଶ୍ଚିତ ଯିବୁ।
ହଁ ସେଇଟା ହିଁ ତ ସେଥିପାଇଁ ମୁଁ ଭାବୁଛି। ଛଅ ରୁ ସାତ ଦିନ ଏମିତି ବୁଲାବୁଲି କରିବା। ଆଉ ଭଲସେ ଟିକେ ଦକ୍ଷିଣ ଭାରତକୁୁ ଆମେ ଦେଖା ଦେଖି କରିକି ବୁଲାବୁଲି କରିକି ଆସିବା ଆଉ ସେ ସେଠାକାର ଖାଦ୍ୟ ପୁଣି ସେଠାକାର ପରମ୍ପରା। ସବୁ କିଛି ଟିକେ ବୁଝାବୁଝି କରିକି ଆଉ ଅନୁଭବ କରିକି ଆସିବା ଆଉ କଣ କହୁଛନ୍ତି?
ଆଜ୍ଞା ଆଜ୍ଞା। ଆପଣ ଯଦି ଦକ୍ଷିଣ ଭାରତ ଯିବା ପାଇଁ ଭାବି ଦେଇଛନ୍ତି ଆପଣଙ୍କ ସାଙ୍ଗମାନେ ବି ସବୁ ରାଜି ଅଛନ୍ତି ଦକ୍ଷିଣ ଭାରତକୁ ବୁଲିବାକୁ ଯିବା ପାଇଁ।
ହଁ ହଁ ସେମାନେ ହିଁ କହିଲେ ଆଶିଷ୍ ଆଶିଷ ବାବୁ ଆଉ କଣ ଟିକେ କରନ୍ତୁ। ଆପଣ ତ ଭଲ ଆୟୋଜନ କରୁଛନ୍ତି। ଆଉ ଆ ଏଥରକ କୁଆଡେ କଣ ଯିବା ବୋଲି ଭାବି ଭାବିଛନ୍ତି ଟିକେ କରନ୍ତୁ କିଛି। ପ୍ଲାନିଂ କରନ୍ତୁ ଆଉ କୋଉଟା କଣ ଯିବା କେମିତି। କଣ ଯିବା ଟିକେ ପ୍ଲାନିଂ କରିବା ଆମକୁ ଜଣାନ୍ତୁ ଆମେ ମିଶିକି ଯିବା ଏମିତି କହିଲେ ଆଉ।
ନିଶ୍ଚିତ ନିଶ୍ଚିତ ଆପଣ ବହୁତ ବଢିଆ। ପ୍ଲାନିଂଟେ କରିଛନ୍ତି ଆପୁ ଯଦି ସମସ୍ତେ ଯିବା ପାଇଁ ରାଜି ଅଛନ୍ତି ତାହେଲେ ଆମେ ବି ନି ନିଶ୍ଚିତ ଯିବୁ ଆଉ ଆମେ ଯଦି ଯିବୁ ଆମର କିଛିଟା ସାଙ୍ଗମାନଙ୍କୁ ବି କହିବୁ ସେମାନେ ଯଦି ଯିବେ ଆମେ ସବୁ ସାଙ୍ଗ ହୋଇ ଏକା ସାଙ୍ଗରେ। ଦକ୍ଷିଣ ଭାରତ ବୁଲି ଆସିବୁ।
ହଁ ହଁ ନିଶ୍ଚୟ ନିଶ୍ଚୟ ଯିଏ ଯିଏ ସାଙ୍ଗ ବି ଯିବେ। ସବୁ ସାଙ୍ଗସାଥି ଥିଲେ ତ ବହୁତ ମଜା ଆସିବ ସେମାନଙ୍କୁ ବି ଆଣନ୍ତୁ। ସେମାନେଙ୍କ ବି ଆସିଲେ ବହୁତ ମଜା ଆସିବ। ପୁଣି ମୁଁ ଭାବୁଛି ଆମେ କନ୍ୟାକୁମାରୀ ଟିକେ ବୁଲିବା। ଆଉ ଯେତିକି। ସବୁ ଆମର ପ୍ରାକୃତିକ ଦୃଶ୍ୟ ଆପଣ ତ ଜାଣିଛନ୍ତି ସେ ଦକ୍ଷିଣ ଭାରତରେ ବହୁତ ବଢିଆ ପ୍ରା ପ୍ରାକୃତିକ ଦୃଶ୍ୟ ଜଙ୍ଗଲ ଗଛ ଅଛି ସେଗୁଡା ବୁଲାବୁଲି କରିକି ଆସିବା ଆଉ।
ଆଜ୍ଞା ଆଜ୍ଞା ନିଶ୍ଚିତ ଆପଣ ଯଦି ଏତେ ସବୁ। ଜାଗା ବୁଲିବା ପାଇଁ ସିଲେକ୍ଟ କରିଦେଇଛନ୍ତି ତାହେଲେ ଆମେ ନିଶ୍ଚିତ ବୁଲାବୁଲି କରିକି ଆସିବୁ ଆଉ।
ହଁ ସେମିତି ହିଁ। ତ ମୁଁ ଭାବୁଛି ଏଇଗୁଡା ଟିକେ ତୀର୍ଥ ସ୍ଥାନ ପ୍ରଥମେ ବୁଲି ଦେଇକି। ଭଗବାନଙ୍କ ଆଶୀର୍ବାଦ ପାଇକି। ତାପରେ ଆମେ ବାହାରି ଯିବା କିଛି ପ୍ରାକୃତିକ ଜିନିଷ ବୁଲିବାକୁ ଯେମିତି। ତି ଆମର ଝରଣା। ଆଉ ଆମର କି କିଛି ଜଙ୍ଗଲକୁ ଟିକେ ବୁଝିଲେ।
ଆଜ୍ଞା ଆଜ୍ଞା ସେଠି ପ୍ରାକୃତିକ ଜିନିଷ ବି ତାହେଲେ ଅଛି।
ହଁ ହଁ ନିଶ୍ଚୟ ଆମର କେରଳ ପାଖରେ ବହୁତ ଭଲ ପା ପ୍ରାକୃତିକ ଜିନିଷ। ଅଛି। ପୁଣି ଆମର ତାମିଲନାଡୁ ରେ ବହୁତ ଭଲ ଭଲ ଜିନିଷ ପ୍ରାକୃତିକର ଅଛି। ଯେମିତି କିି ଝରଣା ଆଉ। ଛୋଟିଆ ଛୋଟିଆ ଅବ ଉଁ ଆମର କଣ ର ରହନ୍ତି ଯୋଉ। ଛୋ ପୋଖରୀ ଗୁଡା ବଢିଆ ବଢିଆ ପୋଖରୀ ଅଛି ସମୁଦ୍ର ବି ଅଛି ସେ ପାଖରେ। ବହୁତ ବଢିଆ ବଢିଆ ଜାଗା ଅଛି ଭାଇ।
ଆଜ୍ଞା। ଆଜ୍ଞା। ଦକ୍ଷିଣ ଭାରତ ବିଷୟରେ ତ ମୁଁ ଦୂରଦର୍ଶନରେ ବହୁତ ଦେଖିଛି ବହୁତ ଭଲ ଭଲ ଜାଗା ଅଛି। ସେ ସେଠୀ ତ ପ୍ରାୟ ନଡିଆ ଗଛ ଅ ଅଧିକ ହେଇଥାଏ ଏଇଟା କଣ ଠିକ କଥା?
ହଁ ହଁ ଠିକ କଥା ନିଶ୍ଚିନ୍ତ ଠିକ କଥା। ଏଇଟା ଏ ସେଠାରେ ବହୁତ ନଡିଆ ଗଛ ପୁଣି ସେଠାକାର ବହୁତ ମାନେ ନଡିଆ ଗଛ ନଡିଆ ଗୁଡାକ ବି ବହୁତ କମ ରେଟ ରେ ମିଳେ। ତ ସେଠାକାର ଯେହେତୁ ଟିକେ ଖରା ବି ସେଠି ରୁହେ। ଏ ଏତେ ଭଲ ପାଗଟା ଅଛି ମୁ ଭାବୁଛି ବୁଲିବାକୁ ଯିବା ବୋଲି ଆଉ।
ଆଚ୍ଛା ଆଚ୍ଛା, ତାହେଲେ ତ ଆମେ ନଡିଆ ପାଣି ସେଠି ବହୁତ କମ ରେଟ ରେ ପିଇ ପାରିବା।
ହଁ ହଁ ନିଶ୍ଚୟ ଆପଣ ଠିକ କଥା କହିଲେ ନଡିଆ ପାଣି ତ ସେଠି ବହୁତ କମ ରେଟ ରେ ମିଳିଯିବ। ଆଉ ନଡିଆ ପାଣି ମିଳେ ପୁଣି ପଇଡ ପାଣି ବି ମିଳେ ଆଉ ସେଠାକାର ଇଡଲି ସାମ୍ବର ତ ଆପଣ ଜାଣିଥିବେ ପୁରା ପ୍ରସିଦ୍ଧ
ହଁ ହଁ ମୁଁ ସେଇଟା ଶୁଣିଛି ଆଉ ମୁଁ କଣ କହୁଥିଲି କି ଆମର ଦୋସା ବି ସେଠି ବହୁତ ଫେମସ ବ ମୁଁ ଶୁଣିଥିଲି।
ହଁ ଠିକ ଶୁଣିଛନ୍ତି ଦୋସା ଇଡଲି ସାମ୍ବର ଚଟଣୀ ଆଉ ଆମର କଣ ଗୋଟେ ପିଠା ଥାଏ ଯୋଉଟା କି ମୁଁ ଭୁଲି ଯାଇଛି। ଏମିତି ବହୁତ ବଢିଆ ବଢିଆ ଜାଗା ଆପଣ ତ ଜାଣିଥିବେ ସ ତାଙ୍କର ତ ଖାଇବା ମଧ୍ୟ ଟିକେ ଭଲ ଥାଏ ଯେ ମସଲା ମସଲି ହେଇକି ଟିକେ ଖଟା ଥାଏ। ତ ବଢିଆ ଖାଇବାକୁ ବି ଭଲ ଲାଗିବ ଭାଇ
ଆଜ୍ଞା ଆଜ୍ଞା ମୁଁ ତ ଏତେ ଦୂର ଜାଗାକୁ କେବେ ଯାଇନାହିଁ ଆପଣଙ୍କ ସାହାଯ୍ୟରେ ମୁଁ ସେ ଜାଗାକୁ ଯାଇପାରିବି ସେଥିପାଇଁ ମୁଁ ବହୁତ ଖୁସି।
ହଁ ହଁ ସେଇଟା ହିଁ ସାଙ୍ଗସାଥି ମାନେ ଗଲେ ହିଁ ତ ମଜା ଭାଇ ଆଉ କଣ ଅଛି ଜୀବନରେ ତ ସେଟା ପାଇଁ କି ମୁଁ ଆ ଆପଣଙ୍କୁ ହଁ ସେଟ ପାଇଁ ଆପଣଙ୍କୁ ମନେ ପକେଇଲି ଆଉ ଆପଣ ଟିକେ ପ୍ରସ୍ତୁତ ହେବେ ସେଇ ହିସାବରେ ଆଉ ଆପଣ ଟିକେ କୁହନ୍ତୁ କୋଉଟା କଣ ଯିବା କଥା ସେଆଡେ ନା ଆପଣଙ୍କର କଣ କିଛି ମନୋନୀତ କରିଛନ୍ତି?
ଆଜ୍ଞା ଆଜ୍ଞା ଆପଣ କହିଲୋନ ସେ ଜାଗା ମୋର ତ ସେ ବିଷୟରେ ଏତେ ଅଭିଜ୍ଞତା ନାହିଁ କୋଉ ଜାଗାରେ କଣ ଅଛି। ଆପଣ ଯଦି ଜାଣିଛନ୍ତି ଆପଣଙ୍କ ସାହାଯ୍ୟରେ ମୁଁ ଯାଇ ସେ ଜାଗାକୁ ପହଞ୍ଚିବି ଆଉ ଆଉ କେବେ ଯିବାର ଅଛି ଆମର ସେ ଜାଗାକୁ
ହଁ ମୁଁ ଭାବୁଛି। ଯେହେତୁ ଏବେ ଟିକେ ବ୍ୟସ୍ତତା ଅଛନ୍ତି ଆମର ସାଙ୍ଗମାନେ ଆଉ ଆ ଆପଣ ବି ଥିବେ ବୋଲି ମୁଁ ଭାବୁଛି ତ ମୁଁ ଭାବୁଛି ଏଇଟାକୁ କିଛି ଦିନ ତ ସମୟ ବି ଲାଗିବ ଏତେ ସାରା ଆମେ ବୁଲିବା ଅ ବୋଲି। ତ ମୁଁ ଭାବୁଛି ଗୋଟିଏ ସପ୍ତାହ ପରେ ଏହାର ଅ ପ୍ଲାନିଂ ଟା କରିକି ଦଶ ପନ୍ଦର ଦିନ ଭିତରେ ଆମେ ପଳେଇବା ଆଉ କଣ ପାଇଁ ଟା ରେଳ ଗାଡିର ଟିକଟ ବି ଆମକୁ ଦରକାର। ଯୋଉଟା କି କିଛି ଦିନ ଆଗରୁ କାଟିବାକୁ ପଡିବ ତ କଣ କହୁଛନ୍ତି?
ଆଜ୍ଞା ଆଜ୍ଞା ରେଳଗାଡି ର ଆପଣ ଟିକେଟ କାଟି ଦେଇଛନ୍ତି କି ନା କାଟିନାହାନ୍ତି
ନାଇଁ ନାଇଁ କାଟିନି ସେଥିପାଇଁ ତ ଆମକୁ କିଛି ନହେଲେ ବି ଏ ଦୁଇ ତିନି ଦିନ ଭିତରେ ଆମେ ପ୍ଲାନିଂ କରିକି କାଟିଦେଲେ ଆମେ କିଛି ନାହିଁ ମାନେ କୋଡିଏ ପଚିଶ ଦିନ ପରେ ହିଁ ଯାଇପାରିବା। ତ ସେଇ କଥା ହିଁ କହୁଥିଲୁ।
ଆଜ୍ଞା ଆଜ୍ଞା ଠିକ ଅଛି ଆଉ ମୁଁ କଣ କହୁଥିଲି କି ସେଟାଉ କଣ ଓଡାଜାହାଜ ଯାଇପାରୁଛି କି?
ହଁ ସେଟାକୁ ଉଡାଜାହାଜ ବି ଯାଇପାରୁଛି ଆମର କିନ୍ତୁ ଉଡାଜାହାଜରେ ଗଲେ ଆମର ଟିକେ ପଇସା ବି ଖର୍ଚ୍ଚ ହବ। ଆଉ କମ ସମୟରେ ଆମେ ଯାଇପାରିବା କିନ୍ତୁ ପଇସା ଟିକେ ଖର୍ଚ୍ଚ ହବ। ଆଉ ଉଡାଜାହାଜ ସବୁ ଜାଗାକୁ ଯାଇପାରେନି। ତ ପୁଣି ଆମକୁ ସେଇ ଟ୍ରେନ ର ହିଁ ସାହାଯ୍ୟ ନବାକୁ ପଡ଼ିବ। ତ କିଛିଟା ଜାଗା ହିଁ ଉଡାଜାହାଜ ଯାଇପାରିବ। ସେଥିପାଇଁ ଭାବୁଛି ଆମର ରେଳଗାଡି ଟା ହିଁ ଆମର ଭଲ ରହିବ
ଆଜ୍ଞା ଆଜ୍ଞା ଯୋଉଟା ଆପଣ ତ ଜାଣିଛନ୍ତି, ଦୂର ଦୂର ଜାଗାକୁ ଯାଇଛନ୍ତି, ଆପଣ ଜାଣିଛନ୍ତି କୋଉଟା ଠିକ୍ ଠିକ ହବ କୋଉଟା ନାହିଁ। ଆପଣ ଯଦି କହୁଛନ୍ତି ରେଳ ଗାଡିଟା ହିଁ ଠିକ ହବ ତାହେଲେ ରେଳଗାଡ଼ି ରେ ହିଁ ଯିବୁ।
ହଁ ସେଇ ସେଇଟା ଆଉ ମୁଁ କହୁଥିଲି କଣ ସେଠି ଆମେ କଣ କେମିତି ରହିବା, ଖାଇବା କଥା କଣ କେମିତି କରିବା? ମୁଁ ତ ଜାଣିବାରେ ହୋଟେଲ ଏମିତି ରହିଛି ସବୁ ପାଖାପାଖି ଜାଗ ରେ। ତ ଆପଣ କଣ କହୁଛନ୍ତି ସେମିତି ହିଁ ରହିବା ନା ଆଉ କଣ କହୁଛନ୍ତି?
ହଁ ହୋଟେଲରେ ରହିଲେ ଆମର କେତେ ଟଙ୍କା ଖର୍ଚ୍ଚ ଆସିଯିବ ଆଉ ଏକ ଦିନରେ?
ଏକ ଦିନରେ ଆମକୁ ମୁଣ୍ଡ ପିଛା ଏ ଅତି କମ ରେ ପାଖାପାଖି ଚାରିଶହ ରୁ ପାଞ୍ଚଶହ ପଳା ଆସିବ।
ଆଚ୍ଛା ଆଚ୍ଛା। ତାହେଲେ ଆମେ ଉ ଯୋଉ ଯାଉଛୁ ନିଶ୍ଚିତ ଦଶ ରୁ ବାର ଜଣ ତାହେଲେ ଆମେ କଣ ଏ ଏକ ରୁମ ରେ ରହିପାରିବୁ ନା ଆମକୁ ଅଧିକ ଏକ ରୁ ଅଧିକ ରୁମ ନବା ପାଇଁ ପଡିବ?
ନାଇଁ ଆମକୁ ଦଶ ରୁ ବାର ଜଣ ଯେହେତୁ ଯାଉଛେ ଆମକୁ କିଛି ନହେଲେ ବି ଆମକୁ ତିନୋଟି ରୁମ ନବାକୁ ପଡ଼ିବ। ଆଉ ଗୋଟେ ରୁମ ରେ ଚାରି ଜଣ ରହିବାକୁ ସେମାନେ ହଁ ବୋଲି କହିବେ। ତ ଆମକୁ କିଛି ନାହିଁ ମାନେ ଯେହେତୁ ଗୋଟ ରୁମ ପିଛା ସେମାନେ ରଖି ଦେଇଛନ୍ତି ହଜାର ରୁ ବାରଶହ ଟଙ୍କା। ତ ଆମକୁ ମୁଣ୍ଡ ପିଛା ତିନିଶହ ଲେଖାଏଁ ଏମତି ପଡ଼ିଯିବ ବୋଲି ମୁଁ ଭାବୁଛି।
ଆଚ୍ଛା ଆଚ୍ଛା। ତିନିଶହ ଟଙ୍କା ହେଲେ ବି ଆମକୁ ଚଳିବ। କାହିଁକିନା ତିନିଶହ ଟଙ୍କା ଟା ବି ଏ ତେ ବଡ଼ ସହରରେ ତିନିଶହ ଟଙ୍କା ଟା କିଛି ଅଧିକ ପଇସା ନୁହେଁ ନା କଣ କହୁଛ।
ହଁ ହଁ ଠିକ କଥା। ସେଇ କଥା ଟା ହିଁ ତ ଭଲ ରଖିଛନ୍ତି। ଆଉ ପୁଣି ଏମିତି ସାଙ୍ଗ ହେଇକି ଗଲେ ହିଁ ଆମର ପଇସା ଟା ବି ବଣ୍ଟନ ହେଇଯିବ। ବୁଲିବାର ମଜା ବି ଆସିବ। କଣ କହୁଛନ୍ତି?
ହଁ ହଁ ନିଶ୍ଚିତ ଭାବରେ ନିଶ୍ଚିତ ଭାବରେ ଠିକ କଥା।
ହଁ ଏମିତି। ଆଉ ଆମେ ତ ଯେହେତୁ ଯିବା ତ କିଛି ଗୋଟିଏ ଦିନ କି ପୁଣି ଚବିଶି ଘଣ୍ଟା କି କେତେ ଘଣ୍ଟା ଲାଗିପାରେ। ତ କଣ କିଛି ଖାଇବାକୁ ଧରିବା? କଣ ଭାବିଛନ୍ତି?
ମାନେ ରେଳ ଗାଡି ରେ ଖାଇବା କଥା କହୁଛନ୍ତି କି ଆପଣ?
ହଁ ହଁ ରେଳ ଗାଡି ରେ ଆମେ ତ ସବୁ କିଛି କିଣିକି ଖାଇପାରିବାନି ନା ତ କି ଛି ଘରରୁ ଧରିକି ଯିବା ବୋଲି ମୁଁ ଭାବୁଛି, କିଛି ସମୟ ଖାଇବା ପାଇଁ।
ଆଚ୍ଛା ଆଚ୍ଛା, ମୋ ବଡ଼ ବାପା ଜଣେ ରେଳଗାଡିରେ ଏଇଥର ଯାଇଥିଲେ। ସିଏ କହୁଥିଲେ କଣ ରେଳ ଗାଡିରେ ଏବେ ଖାଇବାର ସ ସୁବିଧା ବି ହେଇଯାଇଛି ବୋଲି।
ହଁ, ଖାଇବାର ବି ସୁବିଧା ହେଇଯାଇଛି। କିନ୍ତୁ ଯେହେତୁ ଆମେ ସବୁ ଯୁ କିଛି ଯଦି କିଣିକି ଖାଇବା ଆମର ଟିକେ ଆମ୍ ଯେତିକି ପଇସା ଆମେ ଭାବିଛେ ସେତିକି ପଇସା ରୁ ଅଧିକ ଟିକେ ଲାଗିପାରେ ବୋଲି ମୁଁ ଭାବୁଛି।
ଆଚ୍ଛା, ତାହେଲେ ଆପଣ କଣ ଭାବିଛ ଦି ଆମେ ଖାଇ ଖାଇବା ବାବଦରେ ଆପଣ କଣ ଭାବିଛନ୍ତି, ଆମେ କଣ ଖାଇବୁ ରେଳଗାଡ଼ି ରେ?
ଆଚ୍ଛା ଆଚ୍ଛା ମୁଁ ଭାବୁଛି ଆମେ କିଛି ନହେଲେ ବି ଗୋଟିଏ ଟାଇମ ତ ରେଳଗାଡିରେ ଖାଇବାକୁ ହିଁ ପଡିବ। ଯେହେତୁ ଚବିଶି ଘଣ୍ଟା ମୁଁ ତିରିଶ ଘଣ୍ଟାର ରାସ୍ତା ରହୁଛି। ତ ଆମକୁ ଗୋଟେ ଟାଇମ ଦୁଇ ଟାଇମ ତ ଖାଇବାକୁ ହିଁ ପଡିବ ତ ଗୋ ଗୋଟିଏ ଟାଇମ ଭାବୁଛି ଆମେ ଯେତେବେଳେ ଲଞ୍ଚ୍ କରିବା ମିଲ୍ସ ଗୋଟେ ଖାଇଦବା। ଆଉ କିଛି ଜଳଖିଆ ପତ୍ର ଏମିତି ଖାଇଦବା ବୋଲି ଭାବୁଛି, କଣ କହୁଛନ୍ତି ଆପଣ?
ହଁ-ହଁ, ନିଶ୍ଚିତ କାହିଁକି ନା ଆମେ ଦେଖନ୍ତୁ ଆମେ ତ ଓଡିଶା ଲୋକ ଆମର ତ ଭାତ ନ ଖାଇଲେ ନ ହବ ଆମେ ତ ଯାହାବି ହଉ ଗୋଟେ ମିଲ୍ ଆମକୁ ଯାହାବି ହଉ ଖାଇବା ପାଇଁ ପଡିବ।
ହଁ ଠିକ୍ କହିଲେ, ଆଉ ମୁଁ ଭାବୁଛି ଆମେ ଯୋଉଦିନ ଯିବା ତାର କିଛି ପାଞ୍ଚ ଛଅ ଘଣ୍ଟା ଭିତରେ ଆମେ ଯେମିତି କିଛି ଖାଇପାରିବା ଯେମିତି କିି ଆମେ ରୁଟି ପିଠା। ଆଉ ଏମିତି ଜିନିଷ ଯୋଉଟା କି ରହିବ ସେଗୁଡା ସବୁ ଧରି ଦବା ବୋଲି କହୁଛି ଆଉ କଣ କହୁଛନ୍ତି?
ହଁ-ହଁ ନିଶ୍ଚିତ କିଏ ପିଠା କିଏ ରୁଟି କିଏ ପରଟା ଏମିତି ସବୁ କରିକି ଆମେ ସାଙ୍ଗରେ ନେଇଯିବୁ ଯାହାକି ଆମେ ଟ୍ରେନ ରେଳ ଗାଡିରେ ବସିଲା ବେଳେ ଖାଇପାରିବୁ।
ଆଚ୍ଛା-ଆଚ୍ଛା, ହଉ ଭାଇ ଆଉ ଆଜି ଏ ଟ୍ରିପ୍ ବିଷୟରେ କଥା ହେଇକି ଭଲ ଲାଗିଲା ଆଉ ଏଇଟା ବହୁତ ଜଲଦି ଆମେ ସୁନିଶ୍ଚିତ କରିବା ବୋଲି ମୁଁ ଭାବୁଛି ତ ଆପଣଙ୍କର ବି ସହଯୋଗ ଟିକେ ଦରକାର ହବ। ଆଉ ଠିକ୍ ଅଛି ଏଇଟା
ହଁ-ହଁ ନିଶ୍ଚିତ ଆପଣ ଆପଣଙ୍କ ସାଙ୍ଗମାନଙ୍କ ସାଙ୍ଗରେ କଥା ହେଇଯାଆନ୍ତୁ ତାପରେ ମତେ ଜଣାନ୍ତୁ ଆମେ ସାଙ୍ଗ ହେଇକି ଯିବୁ ଆଉ।
ଆଜ୍ଞା-ଆଜ୍ଞା ହଉ ରହିଲି ବନ୍ଧୁ।
ହଁ ବନ୍ଧୁ ହଉ ରଖିଦିଅ।